କଣ କରୁଛନ୍ତି।
ବୁଲୁଥିଲି ଛାତ ଉପରେ।
ଆଚ୍ଛା ଛାତପରେ ବୁଲୁଛନ୍ତି।
ଆଜ୍ଞା।
କଣ ଖାଇକି।
ଖାଇନଥିଲେ କିଛି କଫି ପିଇଥିଲେ ସନ୍ଧ୍ୟାବେଳେ‌।
ଆଚ୍ଛା କଫି ପିଇଥିଲେ ଆଉ
ଘରେ ମମି ଡାଡି ଟିଭି ଦେଖୁଛନ୍ତି‌ ଆଉ ଚାନଚ ପଢୁଛି।
ଆ ତମେ ଛାତ‌ଉପରେ ବୁଲୁଚ।
ହଁ ଟିକେ ବର୍ଷା ହଉଥିଲା ତ ଏବେ ଭଲ ଲାଗୁଛି ପାଗଟା ବୋଲି ପଳେଇଆସିଛି।
ଆଚ୍ଛା ଆଛା ଦେଖିବା କହିଲ ତମ ସେପଟରେ ଏବେ ବର୍ଷା କେତେଯୋରେ ହଉଛି।
ହଁ ହଉଥିଲା ଟିକେ ପୂର୍ବରୁ ଏବେ ଆକାଶ ସଫା ହେଇଯାଚି। ଉହୁଁ ନା।
ଆ ବର୍ଷାର ବେଗ ମାପିବା ପାଇଁ ଯୋଉଟା ବ୍ୟବହାରଟା କେଉ ମିଟର କୁହାଯାଏ।
ବର୍ଷାର ବେଗ ମାପିବାକୁ। ମୋର ମନେ ନାହିଁ ବୋଧେ ଷଷ୍ଠ ଶ୍ରେଣୀ ଯୋଗ୍ରାଫି ବୁକ୍ ରେପଢିଥିଲି।
ଆଚ୍ଛା ପବନର ବେଗ।
ପବନର ବେଗ। ଶିରୀୟସ୍ଲି ମୋର ମନେ ନାହିଁ।
ଆନିମୋ ମିଟର।
ଏନିମ ମିଟର ଥ୍ୟାଙ୍କ୍ୟୁ ମୁଁ ଭୁଲି ଯାଇଥିଲି।
ଆ ଯୋଉ ଦିଗ ଯୋଉ ଚମାପିଏ ଇଏ କରିବା ପାଇଁ।
ହୁଁ।
ଇକଦିଗର ପବନ ହଉଛି।
ଏବେ ତ ଆଶୁଚି ଦକ୍ଷିଣରୁ।
ଏ ଓ ଯନ୍ତ୍ର ବିଦାୟ ଥାଏ।
ଜଂଷତ ଥାଏ କିନ୍ତୁ ସତ କଥା କହୁଛି ମୁଁ ଭୁଲି ଯାଇଛି।
ଉୱଇନ ହୁଏନି ଆଇ ଆମ୍ ରାଇଟ।
ହଁ ତା ଉପରେ ଗୋଟେ କୁକୁଡ଼ା ଥାଏ।
ବାସ୍ ବାସ୍।
ମାନେ ତାର ଇମେଜ ଟା ମନେଅଛି ଥିମ ଟା ଭୁଲି ଯାଇଛି ମୁଁ।
ଆଚ୍ଛା ଆଚ୍ଛା ତା ଫଟୋଟା ମନେ ଅଛି କିନ୍ତୁ ନାଁ ଟା ଭୁଲିଗନି।
ହଁ ଆଉ ଏଇଠି ପୁରୀରେ ତ ଆମକୁ ଦିଗ ମାପିଵାକୁ କିଛି ଦରକାର ନାହିଁ ମନ୍ଦିର ଆଡକୁ ଅନେଇ କହିଦବୁ କୋଉଆଡୁ ଆସଛି ବୋଲି ପବନ।
ଆଉ ଧନ୍ୟ ତମେ ଏପୁରୀ ଜାଗାରେ ଜନ୍ମ ନେଇଚ। ଆମ ଭାଗ୍ୟରେ ଥିଲେ ଏମିନ୍ତିକା ଜାଗାରେ ଆମେ। ଜନ୍ମ ହେବାର ଏକ ସୁଯୋଗ ପାଇଥାନ୍ତି।
ଉଁ ହୁଁ। ସମସ୍ତେ କୁହନ୍ତି ନା ମିରାକିଲ ଦେଖ ମିରାକିଲ ଦେଖ ପତିତ ପାାଗନ ବାନା। ଓଲଟା ଦିଗ ଦୌଡୁଛି ଏଇଠି ମୁଁ ସାମ୍ନାରେ ଦେଖୁଛି ଏଇଠି ଆମ। ଇଏ ଉପରେ ପତାକା ଲାଗିଛି ଛାତ ଉପରେ ଗୋଟେ ଡିରେକ୍ସନ ରେ ପତିତପାବନ ବାନା ଆଉ ଗୋଟେ ଡେରିଏକ୍ସନରେ।
ମତେକେବେ ଦେଖିବ ତାର ଗୋଟେ ଭିଡିଓ କରି ମତେ ପଠେଇବ ମୁଁ ତାକୁ ଦେଖିବି।
ଠିକ୍ ଅଛି।
ତ ଆମ ଆପଣଙ୍କ ଘର ପାଖରୁ ମନ୍ଦିର ଟା ପ୍ରକୁତରେ କେତେ ବାଟ।
ପ୍ରକୃତରେ ଯଦି ଦେଖିବାକୁ ଯିବା ଆମ ଘର ପାଖରୁ ମନ୍ଦିର ଟା ହବ ତିନିଶହ ରୁ ଚାରିଶହ ମିଟର ପରି।
ତିନିଶହ ରୁ ଚାରିଶହ ମିଟର ମାନେ ବହୁତ୍ ପାଖରେ ନାଇଁ।
ହୁଁ ମନ୍ଦିର ଅଧା ଦେଖାଯାଏ ଆମ ଘର ଛାତ ଉପୁରୁ।
ଭାଗ୍ୟ ଟା ବହୁତ ମାନେ ଛାଡ କୋଉ ଜନ୍ମରେ କି ପୁଣ୍ୟ କରିଥିଲ କେ ଜାଣି।
ଭାଗ୍ୟଜେ କିନ୍ତୁ ଏଠି ଗୋଟେ ଇସ୍ୟୁ କଣ ଯାଣିଛ ମନ୍ଦିର ପାଖ ବୋଲି ନେଟୱାର୍କ ସବେଳେ ଡାଉନ ଥାଏ।
ହଁ କାହିଁକିନା ଏଠି ଶହ ଶହ ଲୋକ ମୋବାଇଲ ବ୍ୟବହାର କରନ୍ତି ସେଥିପାଇଁ ନେଟୱାର୍କର ପ୍ରୋବ୍ଲେମ୍ ଦେଖାଯାଏ।
ପବନ ଦେଇକିନା ନେଟୱାର୍କ ଇସୁ ସେଥିପାଇଁ ସବୁ ବେଳେ ଥାଏ।
ଆଛା ଆଛା ଆଛା କହିଲେ ହୁଁ ହୁଁ ଆଚ୍ଛା କହିଲେ ଏ ମାଙ୍କଡ଼ ପ୍ରତି ସାବଧାନ ଥିବେ ନ ହେଲେ ଆସି ଆପଣଙ୍କ ମୋବାଇଲ ଛଡେଇ ନେଇଯାଇ ପାରନ୍ତି।
ହୁଁ। ଠିକ୍ ଅଛି ମୋବାଇଲ ଛଡେଇିକି ନେଇ ଗଲେ ମୁଁ ମାଙ୍କଡ଼ କୁ କହିବି ମତେ ଆଉ ଗୋଟେ ନୂଆ ଫୋନ ଦେଇ ଦେଇଯା ଏଟା ନୂଆ ଫୋନ ଆଣିଛି ନା ମାସେ ହେଲା।
ଆରେ ମୁଁ ବି ସେଇ କି ଫୋନ ଆଣି ଆଣିଛନ୍ତି କି?
ରିଏଲମି ପ୍ରି ଫୋର୍।
ପି ଫୋର ଆଚ୍ଛା।
ହୁଁ।
ମୁଁ ବି ସେଇ ନୂଆ ଫୋନ ଗୋଟେ ଆଣିଛି।
ଭଲ ଭଲ।
ଆଚ୍ଛା ଆଚ୍ଛା କହିଲ ଆପଣଙ୍କୁ ଛଅଟା ଋତୁ ଭିତରୁ କେଉଁ ଋତୁ ଟା ଭଲ ଲାଗେ।
ଛଅଟା ଋତୁ ଭିତରୁ
ଆଛା ହଁ ଆଚ୍ଛା ଆପଣଙ୍କୁ ବର୍ଷା ଋତୁ ଭଲ ଲାଗେ ନା ନାଇଁ।
ବର୍ଷା ଭଲ ଲାଗେ ମାନେ ବର୍ଷା ର ଫିଲିଙ୍ଗ୍ସ ଭଲ ଆସେ ଏନଭରମେଣ୍ଟ ଭଲ ଥାଏ। କିନ୍ତୁ ଯଦି ଶରତକୁ କନସିଡର କରିବା ଗୋଟେ ନିଉ ଜର୍ଣି ହିସାବରେ କନସିଡର କରିବା। ମାନେ ପୃଥିବୀ ଟୋଟାଲି ଚେଞ୍ଜ ହୁଏ ଟୋଟାଲ ଏନଭ ରନମେଣ୍ଟ ଟା ସେ ଶରତ ଋତୁ ରେ ହିଁ ଟୋଟାଲ ଚେଞ୍ଜ ହବା ଷ୍ଟାର୍ଟ ହେଇଯାଏ।
ଆଚ୍ଛା ଋତୁ ମାନଙ୍କର ରାଜା କେଉଁ ଋତୁ କୁ କୁହାଯାଏ। ବାଃ ଆଛା ବହୁତ ବଢିଆ ବହୁତ ବଢିଆ ଜ୍ଞାନ ଅଛି।
ତାହା ହେଲେ ତ କହିଲା
ହୁଁ।
ସବୁ ଫୁଲ ତ ବସନ୍ତରେ ଭଲ ଫୁଟେ ଶରତରେ କୋଉ ଫୁଲ ଫୁଟେ। ହୁଁ କାସତଣ୍ଡି।
ବହିରେ ପଡିଥିଲି।
ମତେ କାଶ ତଣ୍ଡି ଫୁଲ ଦେଖିବାକୁ ବହୁତ୍ ଭଲ ଲାଗେ। ଲାଗେ ଯେମିତି କି ଯୋଉ ନଈ ନୁହଁ ନା ନଈ କୂଳ କୂଳ କାଶତଣ୍ଡି ସବୁ ହେଇଥାଏ ନା। ତା କେମିତି ନଈ ନା ଧଳା କଲର ଧଳା କଲର ସାଲ୍ ଘୋଡେଇ ହେଇକି ବସି ପଡ଼ିଚି।
ଏଇ ଜାଇ ଆମେ ଏଇ ଯୋଉ ଫଟୋ ଉଠା ବହୁତ୍ ବଢିଆ ଲାଗେ କିନ୍ତୁ ଆଖିରେ ଯଦି ପଶିଗଲା ନା ଶଇଲା।
ହୁଁ ସେଇଟା ତ ଖରାପ୍। ଆଖିରେ ପଶିବାକୁ କାଇଁ ଯିବ ତମେ ଛିଣ୍ଡେଇବ ହିଁ ଆଖିରେ ପଶିବ ନା ହଁ ଅବଶ୍ୟ ସେ ପବନରେ ଉଡେ। କିନ୍ତୁ ସମସ୍ତିଙ୍କି ଆଖିରେ ପସେନା। ଆଉ ଧୁରୁରୁ ଦେଖିବ ଯୋଉ ନଈ। କୁଲେ କୁରେ ଯୋଉ ନଈ କୂଳେ କୂଳେ ହେଇ ନଥିବ କାଶତଣ୍ଡି ଫୁଲ ତାକୁ ଦୁରୁରୁ ପୋଲ ଓ ପୁରୁ ଦେଖିବ? ଭାଇ ଏତେ ସୁନ୍ଦର ଲାଗେ ଯେ ଯେ କହିବ ସତରେ କି ନଈ ଉପରେ ଶାଲ ଘୋଡେଇ ଦେଇଛି ଦ୍ୱାଇଟ୍ କଲର ର।
କଣ କହିଲି।
ମୁଁ କହିଲି ଏମିତି ନଈ ଉପରେ କିଏ ହ୍ୱାଇଟ କଲର ର ଶାଲ୍ ଚଦର ଘୋ ଘୋଡେଇ ଦେଇଚି।
ହଁ ହଁ।
ସେ ଭଳିଆ ଦେଖା ହୁଏ।
ଆଚ୍ଛା ଆପଣଙ୍କ ତ ନୁହଁ ଆପଣଙ୍କ ଘର ପାଖରେ ଶ୍ରୀ ମନ୍ଦିର ଏଠି ଇଏ ସମୁଦ୍ର ବେଳାଭୂମି କି କେବେ ବୁଲିବାକୁ ଯାଇଚନ୍ତି।
ହଁ ସେ ଯେତେବେଳେ ମାଇଁ ଭଲ ଲାଗେ ନା ଷ୍ଟ୍ରେସ୍ ଫିଲ୍ ରେ ୟା ତ ମନ୍ଦିର ପାଖରେ ବସିବୁ ନା ଯାଇଙ୍କି ବାଲି ଉପରେ। ସମୁଦ୍ର କୁଳ ବାଲି।
ସବୁବେଳେ ନାଇଁ।
ହଁ ଘରୁ। ସବୁବେଳେ ସାଇକେଲରେ ଜାଇଥିଲୁ ପାଞ୍ଚ ମିନିଟରେ ଯାଇକି ପହଞ୍ଚିବୁ। ସେମିତି ଆମ ଦୋକାନ ବି ସେଇଠି ନା।
ଦୋକାନ କି ଦୋକାନ ଅଛି କି।
ଏଇ ଟୁରିଷ୍ଟ ଦୋକାନ ଫୋଟୋ ମାଳିି ଏଇଗୁଡ଼ା ସବୁ।
ଫଟୋ ମାଳି
ହୁଁ ଏଇ ସବୁ ଜିନିଷ ଜଗନ୍ନାଥଙ୍କ ଜିନିଷ ସବୁ।
ଆଚ୍ଛା କେବେ ବୁଲିବାକୁ ଗଲେ ଆପଣଙ୍କୁ କହିବି ଆପଣଙ୍କ ଦୋକାନରେ ଆମେ କିଣାକିଣି କରିବୁ। ଆପଣଙ୍କର ବି ଫାଇଦା ଆମର ବି ଫାଇଦା ଟିକେ ବୁଲେଇଲେ ଆମକୁ ନେଇ।
କେବେ ଆସ ମୁଁ କହିବି ତ ଏଇଠି ତମକୁ ସବୁବେଳେ ଯିବା ଆସି
ହ ହଉ। ତମର ତ ଏଇଥର ପ୍ଲାନ୍ ଥିଲା ଯିବାର କିନ୍ତୁ ମୋ ଭାଗ୍ୟରେ ଜଗାଙ୍କ ଡୋରି ଲାଗୁନି ଆଉ କେମିତି ଯିବା।
ଏ ଫୁଣି ଜଗା ଡୋରି। ଜଗା ଡୋରି ପକେଇବାକୁ ସମସ୍ତିଙ୍କି ବସିଥିବ ନା ଜଗା ବି ଏଠି ଚାହୁଁଛି। ତମେ ତମ ତରଫରୁ ଡୋରି ପକଉନ ମୁଁ ଏଇଠୁ ଧରିଦେବିନି ସବୁବେଳେ ମୋ ଉପରେ କାହିଁ ଡିପେଣ୍ଡେଟ୍ ହେଇକି ରହୁଛ। ମାନେ ଜ ଜଗନ୍ନାଥ କହିବେ ତୁ ପ୍ଲାନ୍ କରିକି ବାହାରେ ତ ତାପରେ ମୁଁ ଦେଖିବିନି ତୁ ଆସିବା ବାଟ ମୁଁ କରୁଛି ତୁ ଖାଲି ବାହାରେ ଘରୁ।
ଆ ଆମେ ସାତ ଆଠ ଜଣ ଆମ ସାଙ୍ଗ ପିଲା ଆମ ସ୍କୁଲ ସାଙ୍ଗ ଯିବେ ଆମ ଗାଁ ର ବୁଝିଲେ।
ହୁଁ।
ପୁରା ସବୁ ଠିକ୍ ଠାକ୍ ଗାଡି ଯାଇଙ୍କି ତାଙ୍କ ଘର ପାଖେ ବୁଝିକି ଆସିଲେ ଆମରି ଗାଁରେ ଗାଡି ଅଛି। ଏବେ ଆମ କଣ ପଇସା ଆଡ଼ଭାନ୍ସ ଦେଇଥାନ୍ତୁ କ କ କାଲ୍ ସକାଳେ।
ହୁଁ।
ସବୁ କଥାବର୍ତା ସରିଛି ମୁଁ ଭୁଲି ଯାଇଛି ଆମର ବର୍ଷିକିଆ ଯା ହୋଉ ଯାଇନି ମୁଁ ଭୁଲି ଯାଇଛି ମାନେ ଜଗା ଙ୍କ ରେ ସାରେ ମୁଁ ଭୁଲି ଯାଇଛି ଆମେ ପୁରା ରାଜି ପୁରା ହଁ କାଲି ଆମେ ପରଦିନ ବାହାରିବା। ମାନେ ଠିକ୍ ଟାଇମି ରେ ପଇସା ଦବା କାଲି କଥା ଠିକ୍ ଠାକ୍ ପଇସା ଆଦେଇ କଥା ହଉଛୁ। ସେ ମୁଁ ଘରକୁ ଫୋନ କଲିି ନା ବୋଉ। ଆମେ ପୁରୀ ଯିବୁ ବୋଉ କହିଲା ବହୁତ୍ ବଢିଆ କଥା। କହିଲ ଟିକେ ର ର ର ତୁ କହିଲା ତୁ ପାଗଳା ଫାଗଳିଆ ହେଇଯାଉଛିକି ମୁଁ କହିଲି କଣ। ଠାକୁର ଦେଖିବାକୁ ଯିବ ନା ଆଉୁ କୁଆଡେ ଯାଉଛି କୁଆଡେ କୁଆଡେ କାହା କାହା ସାଙ୍ଗେ ବୁଲିବି ଯାଇଁ କି ଇଆଡେ ସିଆଡେ। କହିଲା ତୁ ମନ ଠିକି ପକଉନୁ ମୋର ସେଠୁ ମନ ପଡିଲା ଯେ ମୋ ଭାଇଙ୍କର ଡେରିରେ ଯାଇଥିଲା ବର୍ତିକା ଯାଇନ୍
ସେ କିନ୍ତୁ ୱାଚଲି ଆଗ କାଳରେ ଏଇଟା ଥିଲା କି ବର୍ଷିକିଆ ଯାଇନି ମାନେ ମାନେ ମଣିଷ ଶୁଦ୍ଧ ହେଇନାହାନ୍ତି ତ ସେଥିପାଇଁ କୋଉଠି ଯାତ୍ରା କରିବାଟା ଠିକ୍ ନୁହଁ। ହଁ ସେଇଥିପାଇଁ ବାରନ୍ତି କି ବସିକିକା ଯାଇନି
ଆରେ ଆଉ କଣ ହେଇଥିଲେ ଚଳିଥାନ୍ତା। ଏଟା ଯାହେଲେ ଶ୍ରୀକ୍ଷେତ୍ର ଗୋଟେ। ତ ଆମ ଜଗତର ସେଇଟା ବ
କିନ୍ତୁ ଯଦି ଦେଖିବାକୁ ହୁଏ ଜଗନ୍ନାଥଙ୍କ ପାଖରେ କି ଛି ବାରଣ ନାଇଁ ଏଠି ପଣ୍ଡାମାନେ ବି ଆଇଁଷ ଖାଇକି ଭିତରେ ପସନ୍ତି। ହୁଁ କାରଣ ଜଗନ୍ନାଥଙ୍କ ଭୋଗରେ ନା ତମେ ଆଶା ଲଗେଇ ପାରିବନି। ଭୋଗ ରେ ନଦ ବଢା ହେଲା ପ ଆଶା ତା ମାନେ ତାଙ୍କ ମନ ଇଚ୍ଛା ଖାଇବା ଯାହା ତାଙ୍କ ପସନ୍ଦସେଇ ଖାଇବା ଖାଇକି ହିଁ ଯାଆନ୍ତି ଭିତରୁକୁ। ଯେମିତି ଜଗା ତମ ଭୋଗରେ ଆସ ଆଶା ନ ଲାଗିବ ଆଉ ଯଦି ଆଶା ଲାଗିଗଲା ଜଗନ୍ନାଥ ଚଳୁରେ ଦେଖାଯିବେନି।
ଓ।
ତ ସେଇଠୁ ସେ ସବୁତକ ଅନ୍ନ କଣ ହବ ନା ମାଟି ଖୋଳା ହେଇକି ପୋତା ହେଇଯିବ ତା ଭିତରେ।
ମୋ ସାଙ୍ଗ ଗୋଟେ ତାର ଡ୍ୟୁଟି ପଡିଛି ଏଥର ସେଇ ପୁରୀ ରଥଯାତ୍ରାରେ।
ଯାଅ ହଉ ଭଲ ତ। ମୁଁ ଦିଥର ସେବା କରିଛି ଏଠି ରଥରେ ଦିଥର ସେବା କରିଛି।
କଣ କରିଛନ୍ତି?
ଏ
ଆଛା ଆପଣ ବି ଆମରି ଆମର ସେଇ ଧରଣର।
ହଁ କିନ୍ତୁ ଏଇଠି ନୋକାଲ ର।
ଲୋକାଲ ର?
ହଁ ଲୋକାଲ ରେ ଏକସରୁଫ ଦେଉ ମାନେ ବାହାରୁ ଆସନ୍ତି ନା ସବୁ କ୍ୟାମ୍ପ ରେ ରୁହନ୍ତି କିନ୍ତୁ ଆମେ ଏଠୁ ଘରୁ ହିଁ ୟନିଫର୍ମ ପିନ୍ଧିକି ବାହାରିକି ଯାଉ।
ଆପଣଙ୍କ କୋଉ କଲେଜ?
ମୋର ପୁରୀଓମେନ୍ସ କଲେଜ୍ କଂପ୍ଲିଟ୍ ହେଇଗଲାଣି। ମୁଁ ସେତେବେଳେ ଜୟନ୍ କରିଥିଲିଏବେ ଦି ବର୍ଷ ହେଲା ଛାଡି ଦେଇଛି। ତ ତାପର ବର୍ଷ ଜଏନ୍ କରିଥିଲି ହଁ ତାପରେ ତାପରେ ବର୍ଷ ଜଏନ୍ କରିଥିଲି ଆମର ଜଗା ଚାକର ସଂଘ ପାଖରୁ ତ ସେଠୁ ଆମେ ନା ର ଥ-ଯେତେବେଳେ ରଥ ଗଡିକି ଯିବ ସେ ଜାଗା ବହୁତ ଅସନା ହେଇଯାଏ ନା ଅଳିଆ ହେଇଯାଏ ଲୋକ କେତେ କଣ ଅଳିଆ ଫିଙ୍ଗିଥାନ୍ତି ତାକୁ ସବୁ ସଫା କରିବା ଦାୟିତ୍ୱ ଆମର ଥିଲା। ଦିଥର ହିଁ ମୁଁ ସେବା କରିଛି।
ଆଚ୍ଛା ମୋର ସେଇଭଳିଆ ସୌଭାଗ୍ୟ କେବେ ନାଇଁ କାହିଁକି ନା ଏଇ ବର୍ଷରେ ପ୍ରଭୁ ରଥ ଯତ୍ରା ଆଉଛି ସାର୍ ମତେ କହୁଥିଲେ କି ରାହୁଲ ତୁ ଯା ରଥଯାତ୍ରା ରଥଙ୍କ ଆଗରେ ରହିବୁ ଏନେସେସ୍ ତରଫରୁ ଆପଣ ଜାଣିଥିବେ ଏନେସେସ୍ କଣ ଜାଣିଥିବେ ତ।
ଓ ହଁ ଜଗନ୍ନାଥ ଯେତେ ରହିବେ ସେବା କରିବ କାହାର କା କାହାର ନା ଥରେ ଅଧେ ହେଲେ ବି ରଥରେ ସେବା ସମସ୍ତଙ୍କର ପଡେ।
ଆରେ ଯାଇପାରିଲିନି ଆଉ ମୁଁ କଣ କରିବି ଆଉ ମୋ-ମୋ ହାତରେ ଏଟା ଅଛି କି?
ମୁଁ ମନା କରି ନାଇଁ ସାର୍ ମୋର ବର୍ଷିକା ଯାଇନି ମୁଁ ଆଉ କୋଉ ଶିଖ ହେଇଥାନ୍ତା ସେ ତ ଗ ମହାପ୍ରଭୁଙ୍କମନ୍ଦିରକୁ ନିତିବେଢାକୁ ମୁଁ ସେଠି କେମିତି ଯିବି?
ଏଥର ପୁରୀରେ ବହୁତ ମାନେ ମହାମାରୀ ଆସିଗଲାଣି।
ଚିଙ୍ଗୁଡି, କଣ କଣ ହେଇଛି କି?
ହୁଁ ହଇଜା ବ୍ଯାପି ଯାଇଛି ପୁରୀରେ ଏବେ।
କଣ କହିଲେ?
ପୁରୀରେ ଏବେ ହଇଜା ବ୍ୟାପି ଯାଇଛି।
ପୁଢିଛ!
ହୁଁ ଏବେ ଆସିକି ହସ୍ପିଟାଲ ରୁ ଏବ ଏବେ ନ୍ୟୁଜ୍ ଆସିଛି ମାନେ ମର ବି ଫ୍ରେଣ୍ଡସ୍ ଅଛନ୍ତି ହସ୍ପିଟାଲରେ ମୋର ସେଇ ଲାଇନରେ ବହୁତ ଇଣ୍ଟରେଷ୍ଟ ଥିଲା ତା ଦେରେ ଗୋଟେ କ୍ଲିନିକରେ ପାର୍ଟ ଟାଇମ ଜବ୍ ବି କରୁଥିଲି ତ ସେଠୁ କଣ ୟମ ମତେ ଡକା ହେଇଥିଲା କି ଫାର୍ଷ୍ଟ ୟାର ପାଇଁ ଡକା ହେଇଥିଲା। ହଁ ସେଠି ବି ନା ମାନେ ବହୁତ ସାରା ପେସେଣ୍ଟ ହେଇଗଲାଣି ଆସିକି ଆଡମିଟ ହେଲାଣି ଆସିକି କୋଡିଏ ପଚ ପଚିଶଟା ପେସେଣ୍ଟ ଆଡମିଟ ହେଇଗଲେଣି ଏକ୍ସଟ୍ରା ଦି ଦିନ ଭିତରେ।
ଓ ଆଚ୍ଛା ଆପଣ ତାହେଲେ ନର୍ସିଂ ବୋଧେ କରୁଥିବେଯେ?
ନର୍ସିଂ କରିନି ମୁଁ, କିନ୍ତୁ ମୁଁ ଗୋଟେ କ୍ଲିନିକରେ ପାର୍ଟ ଟାଇମ ଜବ୍ କରୁଥିଲି।
ହଁ ଏକ୍ସପିରିଏନ୍ସ କାମ କରି ହେତ
ହଁ, ତା ଫ୍ରେଣ୍ଡ ମାନେ ଡକେଇଦନ୍ତି ଯେତେବେଳେ ଅଭାବ ପଡନ୍ତି। ସବୁ ଷ୍ଟୁଡେଣ୍ଟ ମାନଙ୍କୁ କଣ ସବୁବେଳେ ଡକେଇ ହବ ଏଠିକି। କିନ୍ତୁ ଲୋକାଲ ପିଲା ଯୋଉମାନେ ଅଛନ୍ତି ନା ଫ୍ରେଣ୍ଡସମାନେ ଡକେଇ ଦିଅନ୍ତି। ଯେତେବେଳେ ମାନ ହେଲ୍ପ ଦରକାର ପଡେ। ବେଳେ ବେଳେ କୁହନ୍ତି ନା ଡିଗ୍ରୀ ଅପେକ୍ଷା ଡିଗ୍ରୀ ଅପେକ୍ଷା ଏକ୍ସପିରିଏନ୍ସ ଟା ଭଲ କାମ କରେ ସେଥିପାଇଁ।
ଆ, ଆପଣଙ୍କର ତ ବହୁତ ତାହେଲେ ପେସେନ୍ସ ଅଧିକ।
ହଁ। ମାନେ ମତେ ଆଉ କାହାର ତୋ, ଲୋକ ଡରି ଯାଆନ୍ତି ନା ଆଉ କାହାର ପେନ ଦେଖିକି କଷ୍ଟ ଦେଖିକି। କିନ୍ତୁ, ଉଁ ମତେ ଟିକେ ଭୟ ଲାଗେନା।
ଯେହେତୁ ଆପଣ ମାନେ ଫାଷ୍ଟ ଏଡ଼୍ କରନ୍ତି, ସେଥି ପାଇଁ ତ କହିଲି।
ହୁଁ। ସବୁରି। ଏଇ ପରିସ୍ଥିତି ସବୁବେଳେ ହୁଏ ରଥ ପରେ, କାରଣ ଖାଇବା ପିଇବା ସବୁବେଳେ ଇଆଡେ ସିଆଡେ ହୁଏ ନା। ରଥ ଟାଇମରେ ରଥ ପରେ ଏମିତି ପରିସ୍ଥିତି ହୁଏ। କିନ୍ତୁ ଏଥରକ ବର୍ଷା ସକା ସେ ଆଗୁଆ ହେଇଯାଇଛି।